ହ୍ୟାଲୋ କଣ କରୁଚ? ଏଇଠି ଅଛି ଆଉ। ଆପଣ? ହ୍ୟାଲୋ ହଁ କୁହ କଣ କରୁଚ? ଏଇଠି ବସିଥିଲି ଆଉ। ଏଇଠି ବସିଚି। ତମେ?
ମୁଁ ଏଇଠି ଛାତ ଉପରେ ବୁଲୁଚି। ସନ୍ଧ୍ୟା ଟାଇମରେ ବୁଲିବାକୁ ବହୁତ ଭଲ ଲାଗୁଛି। ଖାଇଥିଲି ଭାତ। ଭାତ ଡାଲି। ଆଳୁ ବାଇଗଣ ଭର୍ତ୍ତା। ଆଉ ସାଲାଡ଼ ଥିଲା ତ ସେଇଟା କ କରିକି ଖାଇଦେଲି ଆଉ।
ତମକୁ ଦହି ଉପରେ ଖାଇବାକୁ ବୋଧେ ବେଶୀ ଭଲ ଲାଗେ।
ହାହା ଆ ଦହିରେ ଦହି ସାଲୁଡ ଭଲ ଲାଗେ। ତାପରେ ଦହି ବାଇଗଣ ଭଲ ଲାଗେ। ଆଉ ଦହିରେ କଣ ଆଇଟମ୍ ରୋଷେଇ ହକା ଯଦି ଜାଣିଛ କିଛି କହୁନ।
ଦହିରେ ଦହିରେ ଅ ଦହି ବାଇଗଣ। ଆଉ ପୋଟଳ ବି ସେଥିରେ ବନେଇ ହେବ ପୋଟଳ କୁର୍ମା।
ଉଁ ହୁଁ। ଅ ତାପରେ ଆହୁରି ଦହିରେ ଯୋଉ ଘୋଳ ଦହି ବି ତିଆରି କରାଯାଏ।
ଆଉ ଦହି ପାଣି କରିକି ପିଇବୁ ବଢ଼ିଆ ଲାଗିବ।
ହଁ।
କୁଣିଆ ଗଲେ ଦେଖିବ। ଯାହା ଦେଖିବ କୁଣ ହଁ ରଜ ପର୍ବତ କହିଲେ କୁଣିଆ ଗଲେ ଦେଖିବ ଯାହାର ବେଶୀ ଦହି ଥିବ ସେ ଦହି ପାଣି କରିକି ଦେବେ ବଢିଆ ଲାଗିବ।
ହଁ।
ରଜ ପର୍ବ ତ ଭଲ ଗଲା। ରଜ ପର୍ବ ତ ଭଲ ଗଲା। ଆଉ ତମେ ହଁ ରଥଯାତ୍ରା ତମେ ଦେଖିବାକୁ ଯାଅ।
ଅଁ ସତ କହିବି ଯଦି କେବେ ବି ଯାଇନି।
ରଥଯାତ୍ରା ବହୁତ ଭିଡ଼କୁ ଖାଲି ଟାଇମରେ ଯିବ ବରଂ ପ୍ରଭୁଙ୍କୁ ଦର୍ଶନ କରିକି ଆସିବ।
ହଁ ଆରେ ରେ ଆର ବର ନୁହଁ। ମୁଁ ଦେଖିଲି ସିଏ ଦେଖୁଥିଲା କି ଏମିତି ରଥଯାତ୍ରାରେ ସିଏ ଦେଖିବେ ବୋଲି ତା ମା କୁ ତା ପୁଅ ଝଗଡ଼ା କରିକି ନେଲା। ଯେ ଏଇ ଇ ମାନେ ରଥଯାତ୍ରାରେ କେ ଏଇ ଗହଳିରେ ମାଙ୍କର ମୃତ୍ୟୁବରଣ ହେଇଗଲା।
ହଁ ବା ବହୁତ ଗହଳି। ଆର ଥରକ ମାନେ କିଛି ବି ଏ ରୁଲ୍ ରେଗୁଲେସନ ଠିକ୍ ନଥିଲା। ଆଉ ବହୁତ ଲୋକଙ୍କର ଦଳା ଚଗଡ଼ାରେ ଏମିତି ହେଇଗଲା। ମତେ ଆଉ
ଦେହ ସବୁ ଭଲ ଅଛି କି?
ହଁ ଦେହ ଭଲ ଅଛି ତୁମର ଦେହ ଭଲ ଅଛି ଆଉ ତୁମ ଘରେ ସମସ୍ତଙ୍କର ଦେହ ଭଲ ଅଛି?
କହଲି ତମ ଘରେ
ତମର ତମ ପରିବାରର ଆଜ୍ଞା। କଣ କହିଲ? ହ୍ୟାଲୋ। କଣ କହିଲ।? ତମକୁ